ଆଜ୍ଞା-ଆଜ୍ଞା ଭଲ ଆପଣଙ୍କ ସେପଟେ ବର୍ଷା ହଉଛି କି?
ହଁ ଆଜି ଟିକେ ସକାଳ
ଆଜ୍ଞା।
ଆଉ ତମ ସେପଟେ ହଉଚି ବର୍ଷା?
ହଁ ଆମର ବି ଏପଟେ ବର୍ଷା ହଉଚି ତ, ମାନେ କିଛି ମତେ ଆପଣଙ୍କୁ କିଛି ଗୋଟେ ସଜେସନ୍ ଦରକାର୍ ଥିଲା ଆବଶ୍ୟକ। ହେଲା ପରାମର୍ଶ ଆଉ। ନାଉଁ କି କେମିତି ଜୀବନ ଟା ଗୋଟେ ମାନେ ଜୀବନ ଟା ଖାଲି ଦୁଃଖ-ଦୁଃଖ ଲାଗୁଚି କି? ଆ ଯୋଡେ ତ କାରଣ ଅଛି ଗମେଣ୍ଟ ଚାକିରୀ ନାହିଁ ଏବଂ ତା ସହିତ ଅର୍ଥ ସମସ୍ୟା ବି ହଉଚି। ତାପରେ ବି ବେଳେ-ବେଳେ କଣ ପାଇଁ ନଉଚି ଏତେ ବି ବ୍ୟସ୍ତ ରହିଲେ ଦୁଃଖ -ଦୁଃଖରେ ଗୋଟେ ବିଷାଦ ଆଉ।
ଆପଣ କେଉଁ ବିଷୟକୁ ନେଇକି ମାନେ ବେଶୀ ଚିନ୍ତା କରୁଚନ୍ତି କି?
କୌଣସି ବିଷୟ ମାନେ ଗୋଟେ ନୁହଁ। ଏବେ ବିଭିନ୍ନ ପ୍ରକାର ବିଚାର ଯେ ଅଛି ଯାହାଦ୍ୱାରା
ଏବେ ଆପଣ ଚାରିଆଡେ ଦେଖିଥିବେ ମାନେ ବହୁତ୍ ଲୋକ ମାନେ
ମୁଁ କହିଆ କଥା ଯେ ମାନେ କୋଉ ମାନେ କୋଉ ଗୋଟେ ନିର୍ଦ୍ଦିଷ୍ଟ ଜିନିଷକୁ ନେଇକି କିଛି ଭାବୁଚନ୍ତି କି ମାନେ ଯେମିତି କି ଘର ପରିବାର ବିଷୟରେ ହେଲା ନିଜ ଚାକିରୀ କ୍ଷେତ୍ରରେ ହେଲା କି କୌଣସି ବି ଷୟରେ ନେଇକି ବେଶୀ ଚିନ୍ତିତ ଅଛନ୍ତି କି?
ହଁ ସେଇ ଚାକିରି କୁ ନେଇକି ବହୁତ୍ ଚିନ୍ତିତ ଅଛି ଆଉ। ଦୀର୍ଘ ଦିନ ଧରି ପା
ଆସୁ ଅସୁବିଧା କୋଉଠି ହେଉଚି ମାନେ ଚାକିରି ଗୋଟ ମାନେ କୋଉ-କୋଉ ଜାଗାରେ ଅସୁବିଧା ହେଉଚି କହିଲେ ହୁଏତ ମୁଁ କିଛି ଆପଣଙ୍କୁ ଉପଦେଶ ଦେଇପାରନ୍ତି ତା ଉପରେ।
କଥା କଣ ହଉଚି କି ଦୁଇ ବର୍ଷ ହେଲା ପାଠପଢା ସରୁ-ସରୁ ମାନେ ବହୁତ୍ ଗୁଡ଼େ ବନ୍ଧୁ ବହୁତ୍ ଗୁଡ଼େ ସାଙ୍ଗସାଥି ବହୁତ୍ ଚାକିରି ବି କଲେ।
ଓହୋ।
ସେଇ ପରିସ୍ଥିତିରେ କଣ ଚାକିରି ନହବା ଏବଂ
ନାଇଁ ଦେଖନ୍ତୁ ସେଇଟା-ସେଇଟା ମାନେ କହିବାକୁ ଗଲେ ଆଜିକା ଦୁନିଆରେ ତ ମାନେ ଆମର ଭାରତ ତର ଜନସଂଖ୍ୟା ଯୋଉ ହିସାବରେ ତ ଆମେ ସମସ୍ତେ ଅ ନିର୍ଭର କରିଯାଉଚୁ ସେଇ ଗମେଣ୍ଟ ସର୍ଭିସ୍ ଉପରେ, ତ ସରକାରୀ ଚାକିରି ସମସ୍ତଙ୍କୁ ଦରକାର ସେଇ ହିସାବ ରେ। ତ ଜନସଂଖ୍ୟା ଏତେ ଯେ ସମ-ସମ ସମସ୍ତଙ୍କୁ ତ ମିଳିବ ସେଟା ହଉଚୀ ଅସମ୍ଭବ କଥା ଆଉ ତାପରେ କମ୍ପିଟିସନ୍ ବି ବୋହୁତ ବଢ଼ି ଗଲାଣି। ଆଉ ତ ମୁଁ ତ ଗୋଟେ କଥା କହିବି ଆ ଆପଣ ଯଦି ମାନେ ସେଥିପାଇଁ ପ୍ରିପେୟାର୍ ହଉଚନ୍ତି ଆପଣ ବିଲକୁଲ୍ ବି ମାନେ ମନ ଭାଙ୍ଗନ୍ତୁନି। ସେଇଥିରେ ହିଁ ଅନବରତ ଲାଗି ପଡ଼ନ୍ତୁ। ଆଉ ଯୋଉ ଯୋଉ ଦିନିଷରେ ଆପଣ ମାନେ ଆପଣ ଯୋଉଥିରେ ବି କ ଟି ଯାଉଚନ୍ତି ତ କୋଉ ସବ୍ଜେକ୍ଟ୍ ଉପରେ ଆ ପଣଙ୍କର ମାନେ ପବ୍ଲେମ୍ ଟା ରହୁଚି ସେଇ ଦିନିଷଟାକୁ ଦେଖନ୍ତୁ। ଆଉ ସେଇଟାକୁ ହିଁ ପ୍ରାକ୍ଟିସ୍ କରନ୍ତୁ। ଆଉ ସେମିତି ଲାଗିଲେ ମାନେ ହୁଏ ତ ଆଉ ଆଉ କିଛି ଆଉ ଦିଇ ତିନିଟା ପରୀକ୍ଷା ଦେଲା ପରେ ହୁଏ ତ ଆପଣ ସେଥିରେ ଉତ୍ତୀର୍ଣ୍ଣ ହେଇଯାଇପାରିବେ ମାନେ ମୁଁ ଯାହା ଭାବୁଚି।
ଏ ବେଳେ ବେଳେ ବିବେକ୍ ପାଖରେ ଦୋଷୀ ହେବାକୁ ପଡ଼ୁଚି। ଯେ ପାରିବାରିକ ସମ୍ପର୍କରେ ମଧ୍ୟ ଦୂରତା ଦେଖାଯାଉଚି। ଯୋଉ ଯୋଉ ଲୋକମାନେ ଏବା ବ ପଢ଼ିଲା ବେଳେ ପ ପଚାରୁଥିଲେ ପଢ଼ା କେମିତି ଚାଲିଚି କଣ କେମିତି ଚାଲଚି ବର୍ତ୍ତମାନ ଚାକିରୀ କ୍ଷେତ୍ରରେ ସଫଳତା ନ ପାଇବା ଫଳରେ ସେମାନେ ମଧ୍ୟ କୋଉଠି ନା କୋଉଠି ଗୋଟେ ତେରଛା ପ୍ରଶ୍ନ ପଚାରୁଚନ୍ତି ଏବଂ କଥା ଯଦି ବ
ହଁ ସେଇ ଶୁଣନ୍ତୁ ସେଇ ଦିନିଷ ତ ମାନେ ହବ ହିଁ। ସେଟା ବ ଲୋକ ତ କହିବେ ହେଲେ ଲୋକ କହିଲେ ଗୋଟେ କଥା କୁହନ୍ତୁ ତ ଗୋଟେ ହାତୀ ଯେତବେଳେ ରାସ୍ତାରେ ଚାଲି ଯାଉଥାଏ ବହୁତ କୁକୁର ଭୁକନ୍ତି। ତ ହାତୀ କଣ କୁ କୁରଙ୍କର ଭୋକିବା ଶବ୍ଦ ଶୁଣିକି ସେ ତାର ଚାଲିବା ବନ୍ଦ କରିଦିଏକି? ହାତୀ ତାର ଯୋଉ ଜାଗାକୁ ଯିବା କଥା ନାଇଁ ସେ ସ୍ ମାନେ ଏଇଟା ଏଟା ଗୋଟେ ଉଦାହରଣ ହେଇପାରେ କିନ୍ତୁ ଏଇଟା ହିଁ ଆମର ଜୀବନର ସତ୍ୟତା ଯେ ଆ ଜ ଜଣେ ଯଦି ତାର ଜୀବନର ସଂଘର୍ଷ ଚାଲିଚି ତ ସେଇ ସଂଘର୍ଷ ରାସ୍ତାରେ କେହି ତାର ସାଥ୍ ଦେବେନି ତାକୁ ତା ଲଢ଼େଇ ତାକୁ ନି ଜକୁ ଲଢ଼ିବା ପାଇଁ ହିଁ ପଡ଼ିବ ଲୋକ କହିବେ। ତମେ ଭଲ କଲେ ବି ଲୋକ କହିବେ, ତମେ ଖରାପ କଲେ ବି ଲୋକ କହିବେ, ତ ଲୋ କଙ୍କ କଥାକୁ ଗୁରୁତ୍ୱ ନେ ନ ଦେଇ ତମେ ତମ ଲକ୍ଷ୍ୟ ସ୍ଥଳରେ କେମିତି ପହଞ୍ଚିବ ସେଇ ଦିନିଷଟାକୁ ତମେ ଦେଖ। ଆଉ ତମେ ତାର ହିଁ, ହଁ କୁହନ୍ତୁ?
ଗୋଟେ ମାନେ ଏତେ ବ୍ୟସ୍ତତା ଭିତରେ ବର୍ତ୍ତମାନ ସମୟ ଆସିକି ପହଞ୍ଚିଗଲାଣି କୋଉଠି ବି କିଛି କାମ କରିବାକୁ ପଡ଼ୁଥୁବ ଅର୍ଥ ଉପାର୍ଜନ ପାଇଁ ସେ ଭିତରେ ପାଠ ପଢ଼ିବାକୁ ପଡ଼ୁଚି। ତ ଏକ ସଙ୍ଗେ ଏକା ସାଙ୍ଗରେ ଆମେ ଏଇଠି ନାଁ ଉଭୟ ଉଭୟକୁ ସମୟ ଠିକରେ ଦେଇହୋଉନି ଆଉ କୋଉଠି ନା କୋଉଠି ଅବହେଳା ବି ହେଇଯାଉଚି।
ଏଁ ଦେଖନ୍ତୁ ସେଟା ସେଇଟା ଆପଣ ଯୋଉଟା କହିଲେ ନାଁ ଯେ ମାନେ କାମ କରିବା ସହିତ ପାଠ ପଢ଼ିବାଟା ସ ମାନେ ହେଇ ପାରୁନି ବୋଲି ତ ଆପଣ ବହୁତ ଏମିତି ଉଦାହରଣ ଦେଖିଥିବେ ଯୋଉମାନେ କାମ କରିକି ପାଠ ପଢ଼ିକି ସୁଦ୍ଧା ସେମାନେ ଆଜି କା ଡ଼େଟ୍ ରେ କୋଉଠି ନା କୋଉଠି ଗୋଟେ ମାନେ ବହୁତ ବଡ଼ ବଡ଼ ଆ ପୋଜିସନ୍‌ରେ ଅଛନ୍ତି ସେମାନେ। ତ ସେଥିପାଇଁ ସେଇଟା ନୁହେଁ ଆମୁକୁ ଆମର ଟାଇମ୍‌ ଟାକୁ ମ୍ୟାନେଜ୍ କରିବାକୁ ପଡ଼ିବ। ଆମେ ଯଦି ଆମର ଟାଇମ୍ ମ୍ୟାନେଜ୍‌ମେଣ୍ଟଟା ଶିଖିଗଲେ ନା ତାହେଲେ ଆମେ ଉଭୟ ଜିନିଷକୁ ବି ଧରିକି ଚାଲିପାରିବା। ଆ କିଛି ସେମ୍ କିଛି ଟାଇମ୍ ବାହାର କରିବେ ଯେ ଏତିକି ମୋର ମୋ ଏ କାମ ପାଇଁ ଯୋଉଠି ମୁଁ ଅର୍ଥ ଅର୍ଥ ଉପାର୍ଜନ କରୁଛି। ଏହି କାମ ପାଇଁ ମୁଁ ଏତିକି ସମୟ ଦେଲେ ଆଉ ଯାହା ମୋ ପାଖେରେ ବାକି ସମୟ ରହିଲା ସେଇଥିରୁ ମୁଁ କେତିକି କି ଆପଣ କେତେ? ମାନେ ଉଁ କଣ କହିଲେ ଟାଇମ୍‌ ଟାକୁ କ୍ଵାଣ୍ଟିଟି ଟାଇମ୍ କୁ ପାଠ ପଢ଼ିବା ପାଇଁ ନୁହେଁ। କ୍ୱାଲିଟି ଟାଇମ୍ ଦିଅନ୍ତୁ। ଦୁଇ ଦେ ଦୁଇ ଘଣ୍ଟା ପଛେ ପଢ଼ନ୍ତୁ କିନ୍ତୁ ସେ ଦୁଇ ଘଣ୍ଟା ପୁରା ଭଲ ଭାବରେ ପଢ଼ିବା ଦରକାର ଯୋଉଥିରେ କି ଆପଣ କୌଣସି ପ୍ରକାର ଡିଷ୍ଟର୍ବ ହେବେ ନାଇଁ।
ମୋ ସମୟ ଏଭଳି ଭାବ ଚାଲୁଚି ମାନେ ମାନେ ଯେ ବ୍ୟକ୍ତିଗତ ଜୀବନ କାର୍ଯ୍ୟ ସନ୍ତୁଳନ ରକ୍ଷା ହେଇପାରୁନି। ସମୟ ଦବାକୁ ପଡ଼ୁଚି ତା ସହିତ ପାଠ ବି ପଢିବାକୁ ପଡ଼ୁଚି ତ ଆପଣ କି କିଛି ଦିନ୍ ଯୋଉଁ କଥା କହିଲେ ମଧ୍ୟ ବହୁତ ଲୋକ ସଫଳତା ପାଉଛନ୍ତି କିନ୍ତୁ ମାନେ ମୋହୋ ତାର ବହୁତ୍ ଗୋଟେ ପିକ୍ ଗ ଉଛି ଯେମିତିି ମାନେ ଆପଣ ଯେ ବାଲାନସ୍‌ କରିବା ପାଇଁ ଆପଣଙ୍କୁ ବହୁତ୍ ପରିଶ୍ରମ କରିବାକୁ ପଡ଼ିବ ହେଲା ଓ
ଏଇଟା ସେଇଟା ନିଶ୍ ଶ୍ଚିତ ରୂପେ ଆମକୁ ପରିଶ୍ରମ ସେଥିପାଇଁ କରିବା ପାଇଁ ହିଁ ପଡ଼ିବ। ଦେଖନ୍ତୁ ଯେତବେଳେ ମାନେ ଗୋଟେ ଚାଷୀଟେ ସେତବେଳେ ତାର ମାନେ ଫସଲ ଫସଲଟା ହୁଏ ସେ ପ୍ରଥମେ ସେ ମାଟିକୁ ମାଟିକୁୁ ଉର୍ବର କରେ ମା ଟିରେ ତାପରେ ମଞ୍ଜି ବୋତେ ତାପରେ ଗଛ ଉଠେ। ତାପରେ ଯାଇକି ମାନେ ସେ ଫସଲ ହବ ସେତିକି ଭିତରେ କେତ୍ ଏତେ ଖରା ଆସିଥାଏ। ବର୍ଷା ଆସିଥାଏ। ସେ ଗଛ ଗୁଡ଼ାକ ବି ସବୁ ସହିକିନା ଚାଷୀ ବି ତାକୁ ସବୁ ଧ୍ୟାନ ରଖିବା ଯୋଗୁଁ ହିଁ ସେ ଯା ତାପରେ ଫସଲ ଟା ତାର ଠିକ୍‌ ଭାବରେ ହେଇପାରେ। ସେ ଯଦି ପ୍ରଥମରୁ ଡ଼ରିଯିବ ଆରେ ବର୍ଷା ତ ହବ ଆମର ଫସଲ ଯଦି ନଷ୍ଟ ହୋଇଗଲା। ଖରା ହବ ଯଦି ମରୁଡ଼ି ପଡ଼ିଗଲା। ତ ଏମିତି ଭାବିଲେ ତ ସିଏ ମାନେ ଚାଷ କାମ ହିଁ ଛାଡ଼ି ଦିଅନ୍ତା ନା? ତ ଠିକ୍ ସେଇଭଳିଆ ଆମ ଆମ ଜୀବନଟା ବି ହଉଚି ସେ ଠିକ୍ ସେଇଭଳିଆ ଆମେ ସେଇ ଆମ ଚାକିରୀ କ୍ଷେତ୍ରରେ ହଉ କି ଆମର ପାରିବାରିକ କ୍ଷେତ୍ରରେ ହଉ ସମସ୍ୟା ଆସିବ ହିଁ ଆସିବ। ତ ସେ ସମସ୍ୟାକୁ ଆମେ ଟିକେ ସାଇଟ୍ ରେ ରଖିକିନା ଆମେ ଆମର ଲକ୍ଷ୍ୟରେ କେମିତି ପହଞ୍ଚିବା ସେଇଟା ଦେଖିବା ଦରକାର। ଆଉ ସେଇ ଜିନିଷଟାକୁ ଯିଏ ଯିଏ ବି ହଉନା କାହିଁକି ଆପଣ ନୁହେଁ ମୁଁ ବୋଲି ନୁହେଁ ଯିଏ ବି ହଉନା କାହିଁକି ତାକୁ ଯଦି ଠିକ୍‌ ସମାନତାର ସହିତ ତ ସେ ନ ନେଲା ତାହେଲେ ଜୀବନଟା ହିଁ ସବୁ ଓଲଟ ପାଲଟ ହେଇଯାଏ।
ଦେଖନ୍ତୁ ଗୋଟେ କଥା ବୋଧେ ମୁଁ ନିଜେ ଅନୁଭବ କରୁଚି ମୁଁ ଆପଣଙ୍କୁ ନିଜର ଭାବି ନିଜ କଥା ଆପଣ ଆଖରେ ମାନେ ରଖୁଛି ଯେ ମାନେ ଯୋଉ ମଣିଷର ବିବେକ ଥାଏ ସେ ବିବେକ ଯଦି ଅନୁସାରେ ମୋ ନିଜ କଥା ଯଦି ମୁଁ କହିବି ମାନେ ମୁଁ ନିଜ ବ୍ୟସ୍ତତା ଭିତରେ ମୋ ନିଜ ଆତ୍ମା ସ୍ୱରକୁ ମଧ୍ୟ ଶୁଣିପାରୁନି ଆଉ। ମୁଁ ଯାହା ଆତ୍ମା ସ୍ଵର ଆଉ କଣ କିଛି ଦେବି ଯାହା ଫଳରେ ଗୋଟେ ଶୁଣି ଅନେକ ଭୁଲ୍‌ ନିଷ୍କତି ମଧ୍ୟ ହେଇଯାଉଚି। ତା ଛଡା ହଉଚି ଆଧୁନିକ ଜୀବନ ଶୈଳୀ ଯୋଉ ହଉଚି ବା ବୟ ଆମେ ଦେଖୁଚେ ଯୋଉ ଗୋଟେ ମଣିଷ ଜ୍ଞାନକୌଶଳ ଆଜି ବି ସେଥିରେ ବହୁତ ବଡ଼ ମନୋରଞ୍ଜନ ଭଳିଆ ବଢିଆ ଜିନଷ ଆଣୁଚି ମୁଁ ଇନଷ୍ଟାଗ୍ରାମ୍, ଫେସବୁକ କଣ? ସତ ନା ତାର? ପ୍ରଭାବ ପଡୁଚି, ଅତଧିକ ବ୍ୟବହାର କରୁଚି ତାହାର ମଧ୍ୟ ଖରାପ୍ ପ୍ରଭାବ ପଡୁଚି। ମାନସିକ ସ୍ତରରେ ସେଇଟା ପ୍ରଭାବ ପକୋଉଚି।
ଆପଣ କୁ ମୁଁ କେବଳ ମାନେ ଆପଣଙ୍କଠୁ ତ ସବୁ ଦିନିଷ ଶୁଣିଲି। ମୁଁ ଗୋଟେ ଦିନିଷ ଗୋଟେ ଛୋଟ ଦିନିଷ ଯଦି ଆପଣ ମୋର ରଖିବେ ତାହେଲେ ମୁଁ ଭାବୁଛି କିଛି ମାତ୍ରାରେ ତ ଆପଣଙ୍କୁ ସେଥିରୁ ମାନେ ଭଲ ଲାଗିବ। ଆଉ ଯୋଉ ଯାହାବି ଆପଣଙ୍କର ଲକ୍ଷ୍ୟ ଅଛି ନା ମୁଁ ଭାବୁଚି ଯେ ସେଥିରେ ଆପଣ ବହୁତ୍ ଶୀଘ୍ର ପହଞ୍ଚିଯିବେ ଆପଣ କାହା ସହିତ ବି କଥାବାର୍ତ୍ତା ହୁଅନ୍ତୁନି। ସକାଳୁ ଉଠିଲେ ଟିକେ ମାନେ ନିଜ ଫୋନ୍ ଲାପଟପ୍ ଯାହାବି ବା ଏଇସବୁ କୁ ଟିକେ ଦୂରେଇ ରଖନ୍ତୁ। ଉଠିଲା ମାତରକେ ମାନେ ଆପଣ ସେଜ ଛାଡ଼ିବେ ନା, ସେଜ ଛାଡିଲା ମତରକେ ପ୍ରଥ ମେ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ, ଏ ଧନ୍ୟବାଦ୍ ଏଇଥିପାଇଁ ଜଣାନ୍ତୁ ଯେ ଆପଣ ଜୀବିତ ଅଛନ୍ତି। କାଇଁନା ସେଇଟା ହିଁ ଭଗବାନଙ୍କର ସବୁଠୁ ବଡ଼ ଉପହାର ଆମ ପାଇଁ। କାହିଁକିନା ଆମେ ଆଜି ଦେଖନ୍ତୁ ଆଜି ଆପଣ ଆଉ ମୁଁ କଥାବାର୍ତ୍ତା ହେଉଚନ୍ତି ବହୁତ୍ ଜଣଙ୍କ ପାଖେରେ ସେ ବାକ୍ ଶକ୍ତି ନାହିଁ, ଆମ ପାଖେରେ ସେଟା ଅଛି। ଆମର ନିଶ୍ୱାସ୍ ପ୍ରଶ୍ୱାସ୍ ଚାଲୁଚି, ବହୁତ୍ ଜଣ ଆଜି ବି ଭେଣ୍ଟିଲେଟରରେ ଅଛନ୍ତି। ତ ଆମକୁ ଭଗବାନ୍ ସେତିକି ଦେଇଛନ୍ତି। ଆମ ପାଖରେ ଆମର ହାତ ଗୋଡ଼ ଏସବୁ ଅଛି, ଆମେ ଆମର ସୁଖ ଦୁଃଖଟା କାହା ଆଗେରେ ପ୍ରକାଶ କରିପାରୁଚେ, ଯୋଉଟାକି
ନାଇଁ ସେଇଟା ଯୋଉ କଥା ଆପଣ କହୁଚନ୍ତି ନିଶ୍ଚିତ ଭାବେ ସେଇଟା ଠିକ୍ କଥା କିନ୍ତୁ ବେଳେ-ବଳେ ମୁଁ ଆପଣଙ୍କ ସମୀକ୍ଷା ବି କରେ ପ୍ରତିଦିନ ନିରବରେ ବସେ ମଧ୍ୟ, ନିଜ ବିବେକ୍ ସହିତ କଥା ହୁଏ ମାନେ ଗୋଟେ ଜୀ ବନରେ ସନ୍ତୋଷ ମିଳେ ଆପଣ ଯୋଉ କଥା କହୁଛନ୍ତି ଚୁପ୍ ହେଇ ବସିବା, କିନ୍ତୁ
ନାଇଁ ଆପଣ-ଆପଣ ନା ଆପଣ ଯାହାବି ନିଜ ସହିତ କଥା ହେଉଚନ୍ତି ଆପଣ ସବୁ ଦିନିଷ ପଜିଟିଭ୍ ରେ କଥା ହୁଅନ୍ତୁ, ଆପଣ ନିଜ ସହିତ କଥା ହେଉଚନ୍ତି ନା ନିଜକୁ ନିଜେ କୁହନ୍ତୁ ଯେ ମୁଁ ହିଁ ମାନେ ମୋ ସବୁଠୁ ବେଷ୍ଟ, ଆଉ ମୁଁ ସବୁକିଛି କରିପାରିବି। ଏମିତି ଦୁନିଆରେ କିଛି ଦିନିଷ ନାହିଁ ଯେଉଁଟା ମୁଁ କରିପାରିବିନି, ମୁଁ ସବୁକିଛି କରିପାରିବି ଆପଣ ନିଜକୁ ନିଜେ ମୋଟିଭେସନ୍ ଦିଅନ୍ତୁ। ଦେଖିବେ ଏମିତି କୌଣସି ଦିନିଷ ନାହିଁ, ଯୋଉଟା ଆପଣ କରିପାରିବେନି ଆଉ ଆପଣ ଆପଣଙ୍କ ସକ୍ସେସ୍ ପାଖେରେ ବହୁତ୍ ଜଲ୍ଦି ପହଞ୍ଚିବେ।
ମତେ ବି ଶୁଣିକି ଆପଣଙ୍କ କଥା ଲାଗିଲା, ଆଉ ମୋଟିଭେଟ୍ ବି ଫିଲ୍ ହେଲା। ମୋର ଟିକେ ଆଜ୍ଞା କାମ ବି ଅଛି, ମୁଁ ଯାଉଚି ମୋର ଏମ୍ତି ମନ ଯେତଳେ ହେଲେ ଆପଣଙ୍କୁ ଫୋନ୍ କରିବି।
ନିଶ୍ଚିତ-ନିଶ୍ଚିତ, ଧନ୍ୟବାଦ୍।